ହ
ହ୍ୟାଲୋ ସାର୍ ଆପଣ ଆପଣ ମୁଁ ଶୁଣିଥିଲି ଗାଈ ଗୋଟେ କିଣିବାର ଥିଲା ମୁଁ ସେଇପାଇଁ କଲ୍ କରିଥିଲି?
ହଁ ଆଜ୍ଞାା ଗାଇ ଅଛି।
ଗାଈ କିଣିବାର ଥିଲା ଆପଣଙ୍କ ତ ଦେଶୀ ଗାଈ ଅଛି ଆପଣ ମୁଁ ଶୁଣିଥିଲି ଜୋଶୀ ଗାଈ ଗୋଟେ କିଣିବାର ଥିଲା। ଆଉ
ଆଜ୍ଞା ହଁ ମୁଁ ଗୋଟେ ଜରସି ଗାଈ କିଣିଥାନ୍ତି ଆଜ୍ଞା। କାରଣ ତାର ଡିମାଣ୍ଡ ଟିକେ ବେଶୀ ଏଇଠି ଆମର କ୍ଷୀର ଫୀର ବେପାର ହବ।
ଆଜ୍ଞା ମୁଁ ବୁଝିପାରୁଛି ଯେହେତୁ ଆଜ୍ଞା
ମୋର ଏଇଠି ଧାନ ଚାଷ ଏକା ହୁଏ। ଧାନ ଚାଷ ହେଲା ବେଳକୁ ମତେ ଟିକେ ଗାଈର ଅସୁବିଧା ଟିକେ ହଉଛି। ଚାଷ ବି ଧ ଧର ହେଉଛି ଏଠି ଚାଉଳ ଫାଳ ଚାଷ କରିନେ ମାତ୍ର ମୋର ସେଟାର ପଇସା ହେଲା। ବାକି ଜାହା କ୍ଷୀର ଫିର ବିକ କରିନି ମାତ୍ର ପଇସା ସେଟା ହେବ ହେ ମୁଁ ପଚାରୁଥିଲି ଜର୍ସି ଜର୍ସି ଗାଈଟା କେତେ ଆପଣଙ୍କର?
ଆଜ୍ଞା ଆପଣ ଟିକେ ଧୈର୍ଯ୍ୟ ଧରୁ ଆପଣ ଏକାବେଳେ ଧାନ ଆଉ ଗାଈ ବିଷୟରେ ଏକାବେଳେ ଦିଟା କହିବଉଛ ନା ଆପଣ ଗୋଟେ ଗୋଟେ ଆ ପ୍ରଥମେ କହୁନ ଗାଈ ଯଦି ଆପଣ ନେବେ ଏଇ କହୁଛନ୍ତି ଜୋଷୀ ଗାଈର ଯେହେତୁ ମାର୍କେଟ ଡିମାଣ୍ଡ ଭଲ ଅଛି ଆଉ କ୍ଷୀର ବି ଜୋଷୀ ଗାଈଟା ଅଧିକା ଦିଏ। ସେଥିପାଇଁ ସେଟାରୁ ଯଦି ଆପଣ ନେବେ ସେଟା ଜୋଷଗାଇ ଗୋଟେ ଦିନକୁ ପଇଁତିରିଶରୁ ଚାଳିଶ ଲିଟର କ୍ଷୀର ଦେବ। ସେଥିରୁ ଆମ ଆପଣ ଯେହେତୁ କ୍ଷୀର ବେପାର କରୁଛନ୍ତି। କ୍ଷୀର ବେପାର ଛାଡ଼ା ଆପଣ ଦହି ଛେନା ବେପାର ବି କରନ୍ତୁ ପନିର୍ ସେ ଘାରେ ଆହୁରି ଅଧିକ ଲାଭ ହେବ ବୁଝିପାରିଲେ।
ଆଜ୍ଞା
ଆଉ ଅ ସେଟା ଯେହେତୁ କରିବା ଦ୍ଵାରା ଆପଣଙ୍କର ଅଁ ଯେହେତୁ ଏଟାରେ କମ୍ ଖର୍ଚ୍ଚ ଆଉ ମାର୍ଜିନ୍ଟା ବେଶୀ ରହିଥାଏ ଆପଣ ସେଥିପାଇଁ ଏଟା ଟିକେ ଅ ଯାହାକୁ ବି ରଖିବେ ଗାଈର ଟିକେ ଯତ୍ନ ନେଇତ ପଡିବ। ଆଉ ଗାଈ ଆପଣଙ୍କୁ ଆମେ ଭଲ କ୍ଵାଲିଟିର ଦେବୁ। ଏକାଈ ଅଧିକରୁ ଅଧିକ କ୍ଷୀର ଦେବ। ଆଉ ଗାଈରୁ ମେଣ୍ଟେନ ଆପଣ କରିବେ ଆଉ ମେଣ୍ଟେନ ନ କନେ ଗାଈ ଅଧିକ ପରିମାଣରେ କ୍ଷୀର ଦେବନି ଆଉ ସେଥିପାଇଁ ଆମେ ଦାୟୀ ରହିବାନି ଯେ ଆପଣ କହିବେ ଦେଇଥିଲେ ଆପଣ ଗାଈ ଗାଈ ବେଶୀ କ୍ଷୀର ଦଉନି ଗାଈ ମେଡିନ ସାର ରକ୍ତ ହବ ଆପଣଙ୍କୁ।
ଆଜ୍ଞା ମୁଁ ବୁଝିପାରୁଛି ଆଜ୍ଞା କି ଏବେ ଯେ ବର୍ଷା ପାଗର ଗାଈ ଗୁଡା ସବୁ ବୁଲତ ବୁଲତ ଯାଉଛନ୍ତି କେହିଠିକି କିସ ଜାଗାରୁ ଖାଇ ଖୁଆ ଦଉଛନ୍ତି ସେଟାର ଟିକେ ତାଙ୍କ ଦେହ ଫେହ ଖରାପ ହେଇଯିବ ତାଙ୍କ ପାଇଁ ଅଲଗା ଅଲଗା ମେଡ଼ିସିନ ଅଛି ନା ଆଜ୍ଞା। ସେ ମେଡିସିନ ବିଷର ବି ମୁଁ ଏତେ ଜାଣିନି କିସ କିସ ତାଙ୍କ ଅସୁବିଧା ହେବ ମୁ ସେଇଟା କଥା ବି ଜାଣିନି ଟିକେ ମୁଁ ଟିକେ ଜାଣିବାକୁ ଚାହେଁ ଆଜ୍ଞା ତାଙ୍କୁ ଯଦି ଏସବୁ ଅସୁବିଧା ହେଲା ତାେଲେ ମୁଁ କରିବି କିସ ଆଜ୍ଞା?
ଆଜ୍ଞା ମୁଁ ଆପଣଙ୍କ କଥା ବୁଝିପାରିଛି ଆପଣ ମେଡ଼ିସିନ ଯେ କହୁଛନ୍ ଆପଣଙ୍କୁ ଆମେ ଡାକ୍ତରଙ୍କ ନମ୍ବର ଦେବୁ। ଆପଣ ତାଙ୍କ ସାଙ୍ଗରେ କଥା ହେବେ ଆଉ କଥା ହେଲା ପରେ ଆପଣ ଗାଈ ସେ କଲ୍ କରିନେ ଆସିବେ ସେ ଯେଟା ଗାଈଙ୍କର ଡାକ୍ଟର ସେ ଆପଣଙ୍କୁ କମ୍ପ୍ଲିଟଲି ବୁଝିଦେବେ ଯେ ଗାଈର କିଶ ହେନ କିସ କର୍ତ୍ତବ୍ୟ ଆ ଗାଈ ଯେତେବେଳେ ପିଲା ଦବ ତାର ସେତେବେଳେ କିଛି କର୍ତବ। ଆଉ ସିଏ ଆପଣଙ୍କ କଣ୍ଟାକ୍ଟରୁ ରହିବେ ଯେତେବେଳେ ଅସୁବିଧା ହେବ ଆପଣ ତାଙ୍କୁ କଲ୍ କରିବେ। ସେ ଆପଣଙ୍କ ଘରକୁ ଆସିକି ସଲ୍ୟୁସନ ଟା କରିଦେବେ।
ଆଜ୍ଞା ମୁଁ ବୁଝିପାରୁଛି ଆଚ୍ଛା ଠିକ୍ ଅଛି ଆପଣଙ୍କ ଗାଈ କେତେ କେତେ ଟଙ୍କାରେ ଆପଣ ବିକନ୍ତି ତାର ମୋତ ଟିକ ହିସାବ ଦିଅନ୍ତୁ। ଆଜ୍ଞା ମୁଁ ବି ସେଇ ହିସାବରେ ଟିକେ ନେଇେତେ ଚାହେଁ।
ହ ଆପଣ ଗାଈ ଆମେ ତ ଗାଈର ଆପଣ ଯକୁ ଜାଣିଥାନ୍ତି ସରକାର ଗାଈର ସବସିଡ଼ି ଦେଉଛନ୍
ଆଜ୍ଞା।
ବୁଝି ବୁଝିଲେ ଆପଣ ଯଦି ଆପଣଙ୍କ ଦେଶୀ ଗାଈ ଥିବ ମୁଁ ଆପଣ ଯେଟା ପ୍ରଥମେ କହିଲେ। ଆପଣଙ୍କର ଯିଏ ବୁଲା ଗାଈ ଅଛି କିନ୍ତୁ ଆମେ ଏଟା ଦବୁ ଏଟା ଯୋଶୀ ଗାଈ। ଏଟା ଅଧିକ ପରିମାଣରେ କ୍ଷୀର ସେ ଦବ। ଆଉ ଇଏ ଯେ କ୍ଷୀର ଦବ ଏଟା ଆପଣ ବେଶୀ ପରିମାଣରେ ପାଇବେ। ଦେଶୀ ଗାଈ ଏତେ ପରିମାଣର କ୍ଷୀର ଦବନି ଆପଣଙ୍କ ଘର ଯେ ଥିବ ଦେଶୀ ଗାଈ। ଏଟା ଆପଣ ଯେ କଲ୍ କରିଛନ୍ତି ଏଟା ଆମେ ଦବା ଜୋସି ଗାଈ। ଯୋଶୀ ଗାଈ ଆପଣଙ୍କର ଏଟା ଲାଭ ହେବ କିିସ। ଯେ ଯୋଶୀ ଗାଈ ଏଟା ଦେଶୀ ଗାଈ ଆପଣ କେତେ ପଚାଶ ଷାଠିଏ ହଜାରରେ ଗୋଟେ ଗାଈ ପାଇବେ। ଯୋଶୀ ଗାଈ ପଡିବ ଆପଣଙ୍କୁ ପାଞ୍ଚ ଛଅ ଲକ୍ଷ ଟଙ୍କା ପଡିବ। ଏ ଗାଈ ଆମେ ବାହାର ଦେଶରୁ ଇନପୋର୍ଟ କରୁଛୁ ଏ ଗାଈ ଅଧିକରୁ ଅଧିକ କ୍ଷୀର ଦବ। ଯାହାଦ୍ୱାରା ଯେ ଯଦି ଜଣେ କ୍ଷୀର ବ୍ୟବସାୟୀ କରୁଚି ସେ ଅଧିକରୁ ଅଧିକ ଲାଭବାନ ହେଇପାରିବ ବୁଝିପାରିଲେ।
ନା ଆଜ୍ଞା ପାଞ୍ଚ ଛଅ ଲକ୍ଷ ଟଙ୍କା ବହୁତ ବେଶୀ ହୋଇ ଯାଉଛି ଆଜ୍ଞା ମୁଁ ଗୋଟେ ଗରିବ ଘର ଲୋକ। ଦି ଟାଇମ ଚାଷ କରେ ଏବଂ ବହୁତ କଷ୍ଟରେ ଧାନ ଚାଷ କରିକି ପାଣି ପାଣି ଧାନ ଚାଷ କରିକି ମୁଁ ବିକେ ଯାହା ବି ଆପଣ ଜାଣନ୍ତି ତ ଧାନର ଏବେ ଆଉ ଏତେ ଦାମ୍ ନାହିଁ ବତିଶହ ଟଙ୍କା ଲେଖା ସରକାର ଦେଉଛନ୍ତି ଏଇଠି ବିକ୍ରି କଲାବେଳୁ ଆମ ଓଡ଼ିଶା ସରକାର। ମୁଁ କେମିତି କୁହନ୍ତୁ ଛଅ ଲକ୍ଷ ଟଙ୍କା ଦେଇକି ଗୋଟେ ଜର୍ସି ଗାଈ ନେବି। ହଁ ଗୋଟେ ଦୁଇ ତିନି ଲକ୍ଷ ଟଙ୍କା କଥା ହେଇଥାନ୍ତା। ସେଇଟା ଗୋଟେ କଥା କିନ୍ତୁ ଆଜ୍ଞା ଛଅ ଲକ୍ଷ ଟଙ୍କା ମୋ ପାଇଁ ବୋହୁତ୍ ହେଇଯାଉଛି ଆଜ୍ଞା।
ଆଜ୍ଞା ମୁଁ କଥା ତ ଆପଣଙ୍କୁ ବୁଝିପାରୁଛି ଯେହେତୁ ଗାଈ ରେଟ୍ ଟା ଆପଣଙ୍କ ଟିକେ ବେଶୀ ହେଇଯାଉଛି। କିନ୍ତୁ ଆପଣ ଏଥିରୁ ସପ୍ସିଡ଼ି ପାଇବେ ଆପଣ ଏଇଟା ମନେ ରଖନ୍ତୁ। ଆପଣ ସବସିଡି ପାଇବେ ଗଭର୍ଣ୍ଣମେଣ୍ଟରୁ ସବସିଡି ମିଳେ ସବସିଡି ମଧ୍ୟ ଆପଣ ଏଥିରୁ ଭଲ ପାଇବେ। ଆଉ ଆପଣ ଯଦି ଚାହୁଁଛନ୍ତି କିଛି ପଇସା ଦେଇକି ଆଉ କିଛି ରଖିବେ ପଇସା ସେଟା ଯେ ଆପଣଙ୍କର ଇଚ୍ଛା ଯଦି କମ୍ ଅର୍ଥ ଅଛି ଆପଣ କିଛି ଅର୍ଥ ଦେଇକି ଆଉ କିଛି ବାକିରେ ବି ଆପଣ ନେଇପାରିବେ ସେ ସୁବିଧା ବି ଆମେ ଦଉଚେ। ଯେହେତୁ ଆମର ଏ ଗାଈ ହଁ ଗାଈ ଆମେ ବିକିବା ହେଇଗଲାନି ଆମର ଏଇଟା ଦଶ ପନ୍ଦର ବର୍ଷ ହେଇଗଲାଣିି। ଆମେ ଲୋକଙ୍କର ବ୍ୟବହାର ତାଙ୍କ ଘରକୁ ଯାଇକି ଦେଖୁଛଚେ ତାଙ୍କ ଘର କେତେ କିଛି ଚାଷ କରିଛନ୍ତି ସେ ଆପଣ ଯୋଉ କହିଲେ ଆପଣ ଧାନ ଚାଷ କରନ୍ତି। ଧାନ ଚାଷରେ ତ ମୁଁ ବୁଝିଛି ଧାନ ଚାଷରେ ବେଶୀ ପଇସା ନାହିଁ। ସେଥିପାଇଁ ଆପଣ ଗୋ ଚାଷ ଆଡକୁ ଟିକେ ମନ ଦେଇଛନ୍ତି ସେଟା ଭଲ ଚାଷ ଆପଣ ଯନା ମନ ଦେଇଛନ୍ତି ସେଇଟା ଭଲ ଚାଷ ଦେଇଛନ୍ତି। ଆଉ ଏଠାର ପ୍ରଫିଡ୍ ବି ବେଶୀ ପ୍ରଫିଡ୍ ବି ବେଶୀ ପାଇବେ। ଆଉ ଆପଣ ଆସନ୍ତୁ ଆଉ ବୁଝାବୁଝି କରିକି ଏ ନେବେ ଆଉ ଆଉ ଆପଣଙ୍କର ମୁଁ ବୁଝିପାରୁଥିଲା ଆମ ଧାନ ଚାଷ କରୁଛନ୍ତି ଆପଣଙ୍କ ତ ଟ୍ରାକ୍ଟର ଏକା ଥିବ ନିହାତି?
ଆଜ୍ଞା ମୋର ଗୋଟେ ଆପଣଙ୍କର ଏମଆର୍ ଏଫ ର ଗୋଟେ ନୂଆ ଟ୍ରାକ୍ଟର ମୁଁ ଆଜ୍ଞା ମୋ-ଅ-ଅ ଘର ଜମି ଏକା ବନ୍ଧା ପକେଇକି ଆଣିଛି, ଦିଇଟା ଟ୍ରାକ୍ଟର ଅଛି ମୋର ଆଜ୍ଞା ଆଉ କଣ ଅଛି ମୋର।
ଧାନ କାସାର ମେସିନ୍ ବି ତ ଥିବ ତାହେନେ?
ନା ଧାନ କାଟା ମେସିନ୍ ଆଜ୍ଞା ହେଲାନି, ନାଇଁ କୋଡ଼ିଏରୁ ପଚିଶ ଲକ୍ଷ ଟଙ୍କା ସେତେ କିଣିବାର ମୋର କାହିଁ ସ ମୋର କାହିଁ ଯୋଗ୍ୟ ଅଛି ଏତେ ପଇସା ଦେଇକି।
ଆଚ୍ଛା ତାହେଲେ ଆପଣ ସେଇରା ସବୁ ବୋଧେ ଲୋକମାନଙ୍କର ଇଏ କରିକି କି ଆଣୁଥିବେ ଏଜରକୁ ଆମ ରେଣ୍ଟ୍, ରେଣ୍ଟ୍ କରିକି ଆଣନ୍ତ୍ ଆଉ।
ବହୁତ ଲେବର ପଇସା ନେଇ ଆପଣଙ୍କର ଜଣେ ଜଣେ ନେଇଁ ନେଲେନି ପାଁଶହ ଛଅଶହ। ଏବେ ଯେ ସରକାର ସରକାର ଏବେ ସେବସିଡି ଏକା ଦଉନାହାନ୍ତି କେତେ ଟଙ୍କା ଏକେ ଆମେ ଦବୁ। ଯଦି ବି ଲେବର ଆମେ ଷାଠିଏ ସତୁରି ଜଣ ଆଣୁଛୁ ତ ଜଣକାକୁ ନାଇଁକି ଛଅଶହ ସାତଶହ ଟଙ୍କା ଦଉଛୁ। ଆମର ପାଖର ଆଉ ଧାନ ପଇସା ଯଦି ଯଦି ଦଉଛେ ଆମ ପାଖରେ ନିହାତି ତିରିଶ ଚାଳିଶ ଶହ‌ ହଜାର ଟଙ୍କା ରହୁଛି ମାତ୍ର ଆଉ ଆଉ କଣ ସେଟାର କରିବୁ ଆଜ୍ଞା ଯାହା ବି ହେନେ ଦଶ ମାଣ୍ଟ ଜମି ଆମେ ଚାଷ କରୁଛୁ। ଦଶ ମାଣ ଜମି ଆପଣଙ୍କର ନିହାତି ମୋର ଦ ଦୁଇ ଲକ୍ଷରୁ ତିନି ଲକ୍ଷ ଟଙ୍କା ମୋର ଚାଲି ଯାଉଛି ପଇସା। ଆଉ ସେଇ ହିସାବରେ ମତେ ଯଦି ଅ-ଅ-ଅ ସରକାର ଏତେ କମ୍ ପଇସା ଦଉଛି ମୁଁ କାର୍ଡୁ ପଇସା ଆଣିବି ଆଜ୍ଞା ସେଟା ଟିକେ ମୁଁ ଭାବୁଛି, ଆଜ୍ଞା। ତଥାପି ମୋତେ କେତେ ଡାଉନ ପେମଣ୍ଟ ଦେଇତେ ପଡିବ ଆଗେ ଗାଈ ପଇସାର?
ଆପଣ ଡାଉନ ପେମେଣ୍ଟ ଅତି କମଟା ଆପଣଙ୍କର ଏ ଏକ ଲାଗିବ ଆପଣ ଏକ ଦେଇକି ନେଇପାରିବେ।
ନା ଆଜ୍ଞା ଲ କ୍ଷେ ଟଙ୍କା ବହୁତ ବେଶୀ ହେଇଯାଉଛି ଆପାତତଃ ଗରିବ ଲୋକଟା ଆଜ୍ଞା ଏତି ଏଇ ଷାଠିଏ ସତୁରି କରନ୍ତୁ ଆଜ୍ଞା ବହୁତ ଗରିବ ଲୋକ ଆଜ୍ଞା ଆମେ ଖାଇତେ ପା ଖାଇତେ ବହୁତ କଷ୍ଟରେ ଇଏ ହଉଛି ଗାଈ ମୁଁ ଜାଣେ ଆଜ୍ଞା ଆମ ହିନ୍ଦୁ ଧର୍ମର କୁହାଯାଏ ଗାଈ ଯଦି ପାଳିବ ବହୁତ ପୁଣ୍ୟ କାମ। ଆଉ ଯାହା ବି ହେନେ ଗାଈଟା ରଖିବା କଥା ଗାଈ ରଖିନେ ମାତ୍ର ଆମ ଟିକେ କ୍ଷୀର ଫୀର ଦେନେ ଆମର ଯାହା ଏଇଠି ଦି ପଇସା ହେଇଥାନ୍ତା, ଆଉ ଯାହା ଫେଣେ ଟିକେ ଚଳି ପାରଥାନ୍ତା ଆଜ୍ଞା, ଲକ୍ଷେ ଆଜ୍ଞା ଦେଇ ହବନି ଯ-ଯ-ଯଦି ଆପଣଙ୍କର ହେବ ଷାଠିଏ ସତୁରି ହଜାର ଟଙ୍କା ତାହେଲେ ମୁଁ ଆଜ୍ଞା ଦେଇପାରିବି, କିନ୍ତୁ ସା ଆଜ୍ଞା ଲକ୍ଷେ ଟଙ୍କା ମୋର-ମୋର ଔକାତ ବାହାରେ ଚାଲିଯାଉଛି ଆଜ୍ଞା।
ଆଚ୍ଛା ଆପଣ ଯଦି ଏତେ ଦେଇପାରିବେ ନାହିଁ ତାହେଲେ ଆପଣ-ଅ-ଅ ଆ-ଆ-ଆସ୍ ଆସନ୍ତୁ ଆଉ ଆପଣ ଫାଇନାନ୍ସ ବାଲାଙ୍କ ସାଙ୍ଗରେ ଆମେ କଥାବାର୍ତ୍ତା କରେଇ କରିଦବା ଯେ ଆପଣ ତ ଏତେ ପଇସା ଦେଇପାରିବେନି ଆଉ ଆପଣଙ୍କର କିସ୍ତି କରିଦେଇଦେ ଯେ ମାସ୍ କୁ ଆପଣ ଏତିକି ପଇସା ରେ ଦେବେ।
ହୁଁ ସେଇଟା ତାହେଲେ ଆଜ୍ଞା ଠିକ୍ ହବ ଆଜ୍ଞା।
ଆଜ୍ଞା ଆଜିକାଲି ତ ମ୍ୟାକ୍ସିମମ୍ ସମସ୍ତେ କିସ୍ତିର କରୁଛନ୍ତି। ଆଉ ଆପଣମାନେ ଟିକେ ଅଧିକା କିସ୍ତି ପଡିବ ଯେହେତୁ ଆପଣ ଡାଉନ ପେମେଣ୍ଟ ବହୁତ କମ୍ ଦଉଛ। ଆଉ କିନ୍ତୁ ଆପଣଙ୍କୁ ଆମେ ନିଶ୍ଚସନ ଦଉଛେ ଯେ ଆପଣଙ୍କୁ ଆମେ ଗାଈଟା ଦବା ଯେହେତୁ ଆପଣ ବହୁତ ଗରିବ ଘର ଲାଗୁଛନ୍ତି ଆଉ ଗାଈ ଚାଷରେ ଆପଣ ଜଣେ ହିନ୍ଦୁ ଜଣା ଯାଉଛନ୍ତି। ଆମେ ଆପଣଙ୍କୁ ନିଶ୍ଚିତ ରୁହନ୍ତୁ ଆମେ-ଆମ୍ ଆପଣଙ୍କୁ ଗୋଟେ ଜର୍ସି ଗାଈ ଭଲ ଅଁ-ଅଁ ଜାତିର ଗୋଟେ ଦବା ଯେହେତୁ ସେ ଅଧିକ କ୍ଷୀର ଦବ ଆଉ ୟା ବ୍ୟତୀତ ସାର୍ ଆପ୍ ଆପଣଙ୍କର ଆଉ କିଛି ବିଜିନେସ୍ ଅଛି?
ଆଜ୍ଞା ମୋର ଭାଇଙ୍କର ତାଙ୍କର ତେଜରାତି ଦୋକାନ ଅଛି ଆଜ୍ଞା। ସେ ତା ସଉଦା ହାଟ ଦୋକାନ ତାଙ୍କର ଅଛି, ସେ ବହୁତ କମ୍ ତାଙ୍କର ଏଇଠି ଗାଁର ବେପାର ଗାଁ ର ତ ଆପଣ ଜାଣନ୍ତି ଆଜ୍ଞା ଧାର ଫାରେ ନେଇକି ରହନ୍ତି କିନ୍ତୁ ଦିଅନ୍ତି ବହୁତ ପରେ ଯାହାକୁ ମାଗିଲା ବେଳକୁ ସିଏ କୁହନ୍ତି ପରେ ଦେବେ ପରେ ଦେବେ ସେଟାରେ ତାଙ୍କର ବି ଟିକିଏ କମ୍ ପଇସା ହୁଏ ସେ ବି କହୁଛନ୍ତି ଗୋଟେ ଗାଈ ଆଣିବା ପାଇଁ ଗାଈ ପଇସା ଟିକେ ହେନେ ମାତ୍ର କ୍ଷୀର ଫିର ବିକ୍ରି କରିନେ ଆଉ ମୋ ଦିଟା ବାପା ମା ବି ଅଛନ୍ତି ସେମାନେ ବି ପିଇଥାନ୍ତେ ସେମାନେ ବି ଶଜ୍ୟ ସବଳ ରହିଥାନ୍ତେ ଆଉ ଆପଣଙ୍କ ଯଦି କ୍ଷୀର ଏଠି ବେପାର ଭଲ ହେଇଥାନ୍ତା ଆମର ନିହାତି ଆମର ଟିକେ ପଇସା ଟିକେ ଭଲ ଟିକେ ପାଇଥାନ୍ତେ ସେଇ ହିସାବରେ ଆମେ ଖୁସି ହେଇଥାନ୍ତୁ ଆଜ୍ଞା
ଆଜ୍ଞା ମୁଁ ବୁଝିପାରୁଛି ଆପଣ ଗାଈ ଚାଷ ଯେହେତୁ କରୁଛନ୍ ଆଉ ଦେଶୀ ଗଈ ଆପଣ ଯେ ଦିଟା ଥିଲା ସେଟା ତାହେଲେ ଆପଣ ବଧେ ବିକି ଦେଇଛନ୍ତି ବଧେ ଯେହେତୁ ଗାଈ ସେଟାରେ ବେଶୀ ସେ କ୍ଷୀର ଦଉନି ସେଟା ବିକି ଦେଇଛନ୍ତି କି ଆଜ୍ଞା
ଆଜ୍ଞା ଆମେ ଆଗରୁ ମୋ ବାପାଙ୍କର ଆଗରୁ ଗାଇଥିଲା ଆଜ୍ଞା ଯାଇଥିଲା ଆଜ୍ଞା ତାପରେ ମୋ ଜେଜେ ମା ଯାଇସାରିଲା ପରେ ମୋ ମା କଣ ମାଆଙ୍କ ତାପରେ ଦେହ ଖରାପ୍ ହେଇଗଲା ସେ ଆଜ୍ଞା ବହୁତ କେତେ ମାନେ ବର୍ଷ ହେଇଗଲାଣିି ଆଜ୍ଞା ଦଶ ବର୍ଷ ଆଗରୁ କଥା ଆମର ଦିଟା ଜର୍ସିୀ ଗାଇ ଥିଲା ଆଜ୍ଞା ସେତେବେଳେ ମୋ ବାପା ଆଣିଥିଲେ ସେଇଟା ଷାଠିଏରୁ ସତୁୁରରି ହଜାର ଟଙ୍କା ଲେଖା ଗୋଟିଏ ଆଣିଥିଲେ ତାପରେ ସେ ଛୁଆ ଘରିକା ଦେଇକି ତାପରେ ଯାଇକି ସେ ଭଲ କ୍ଷୀର ଏକା ଦଉଥିଲା ବି ସେଟାରେ ଆମ ପଇସା ଫଇସା ବି ହଉଥିଲା କିନ୍ତୁ ଯେତେବେଳେ ମୁଁ ଜେଜେ ମା ଚାଲିଗଲେ ତାପରେ ଆମେ କଣ କଣ କଲୁ ନା ଗାଈ ଗୁଡ଼ାକ ସବୁ ବିକିଦେଲୁ ଏବେ ମୁଁ ଚାହୁଁଛି ସେ ଗୋଟେ ଗାଈ ଆଣିବା ପାଇଁ
ଆଜ୍ଞା ଆପଣ ଗୋଟେ ଭଲ ନିଷ୍ପତ୍ତି ନେଇଛନ୍ତି ଆମେ ନିହାତି ଆପଣଙ୍କ ସହଯୋଗ କରିବୁ ଆଉ ଆପଣ ଗାଈ ଆଣୁଛନ୍ତି ଗାଈର ଟିକେ ଯତ୍ନ ନେବେ ଗାଈର କୁଣ୍ଡା ଚାରା ସେଟା ଆପଣ ଟାଇମିରେ ଦେବେ
ସେଇଟା ଆମେ ଜାଣୁ ଆଜ୍ଞା ସେଇଟା ଆମେ ଜାଣୁ
ହ
ଗାଈକୁ ଯଦି ଆମେ ରଖିବୁ ତାହେଲେ ତାର ଯତ୍ନା ନେବା ଆଗେ ଜରୁରୀ ନା ଆଜ୍ଞା ସେଇଟା ଆମେ ଜାଣୁ
ଆଚ୍ଛା ଠିକ୍ ଅଛି ସାର୍ ମୁଁ ରହୁଛି ତାହେଲେ
ଆଉ ଆଜ୍ଞା ମୁଁ ଗୋଟେ କଥା କହିବାକୁ ଚାହେଁ ହ୍ୟାଲୋ ମୁଁ ଗୋଟେ କଥା କହିବାକୁ ଚାହହିଁ ଆଜ୍ଞା ଯଦି ଆମେ ଅ ମୁଁ ତ ଆଜ୍ଞା ଏତେ ପଢ଼ାପଢ଼ି ବି କରିନାହିଁ ଆଜ୍ଞା ମୁଁ ଟେନ୍ କ୍ଲାସ୍ର ଯାଏ ପଢ଼ିଛି ଆଜ୍ଞା ମୋ ପୁଅ ନେଇକି ଯିବି ମୁଁ କାହିଁ ଏତେ ବିଷୟ ଜାଣିନି ଫାଇନାନ୍ସ କରିବେ ଯେ ସେ ଆମକୁ ଟିକେ କମ୍ ପଇସାରେ କରିଦେଇ ପାରିବେ କି ଆଜ୍ଞା
ଆଜ୍ଞା ଆଜ୍ଞା କରିଦେବେ ଆପଣ ଆସନ୍ତୁ ଆଉ ମୁଁ ରହୁଛି ଆଉ ଆପଣ ଆସନ୍ତୁ ଆମ ଭଲ କଥା ହେବା
ଠିକ୍ ଅଛି ଆଜ୍ଞା ଧନ୍ୟବାଦ୍